ହାଲୋ। ଏ ଅଫିସ୍ ରୁୁ ଆସିଲି ଏବେ ଘରୁକୁ।
ଆଚ୍ଛା।
ହ
ଆଉ ଖିଆ ପିଆ କଣ ହେଇଥିଲା ନା ଖାଇନାନ୍ତି?
ନାଇଁ ଆସିଲି ଆସିକି ଖାଇସାରିଲିଣି।
ଆଉ କଣ
ଆପଣ କଣ କରୁଚନ୍ତି?
ମୁ ଏଇ ବସିକି ଟିକେ ଦେଖୁଥିଲି ଆକ୍ଚୁଆଲି କନା ମ ର ଏଇ ନେକ୍ସଟ୍ ମନ୍ଥରେ ଯିବାର ଅଛି ତ ଗଞ୍ଜାମ୍ ବୁଲିବା ପାଇଁ ତ ଦେଖୁଥିଲି ତା ବିଷୟରେ କୋଉଠି କଣ ଅ ଛି ସବୁ ଭଲ ଭଲ ଟେମ୍ପୁଲ୍ କୋଉଠି ଅଛି ତ ତାରି ବିଷୟରେ ଟିକେ ରିସର୍ଚ୍ଚ କରୁ ଥିଲି ଆପଣ ଜାଣିଛି ଯାଇଛନ୍ତି ଗଞ୍ଜାମ୍ ଡିଷ୍ଟ୍ରି ବୁଲିଆକୁ ଯାଇଛନ୍ତି?
ନାଇଁ ଯାଇନି ଯିବାର ଅଛି।
ଆଚ୍ଛା ଚାଲୁନାହାନ୍ତି ଯିବା ସାଙ୍ଗ ହେଇକି ବୁଲିିବାଲି ଆସି ବହୁତ୍ ଗୁଡା ଦେଖୁଥିଲି କି ସେଠି ବହୁତ୍ ଭଲ ଭଲ ମନ୍ଦିର ସବୁ ଅଛି ଏମିତିକି ତାରା ତାରିଣୀ ମନ୍ଦିର ହେଲା ମା ବାଳୁକୁମାରୀ ମନ୍ଦିର ହେଲା ତାପରେ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ହେଲା ଭୈରବୀ ମନ୍ ନ୍ଦିର ଆଉ ବହୁତ୍ ସାରା ଏମିତି ବହୁତ୍ ଗୁଡ଼ା ମନ୍ଦିର ଅଛି ପ୍ରେସ୍
ଖାସ୍ କରି ମହେନ୍ଦ୍ରଗିରି ଟା ହଁ ୱାଟରଫଲ୍ ଟା ଆଉ ମହେନ୍ଦ୍ରଗି ଟା ତ ସେଇଟା ବହୁତ୍ ଫେମସ୍।
ହଁ। ଆଉ ଜାଣିଛ ନା ମା ତାରିଣୀ ଏ ତାରାତାରିଣୀ ମନ୍ଦିର କେତେ ସୁନ୍ଦର୍ ବି ହେଇଛି ଆଉ ସେ ତା ପାଖରେ ଯୋଉ ପାହାଡ଼ ଅଛି ନା ପୁରୁଷୋତ୍ତମପୁର ନିକଟସ୍ଥ ଯୋଉ ନିକଟରେ ସେଇଟାକୁନା କୁମାରୀ ପାହାଡ ବୋଲି କୁହାଯାଏ। ହେଲା ଆଉ ଏଇଟା ତ ଜାଣିଥିବ ଅ ମାନେ ବହୁତ୍ ପୁରାତନ କାଳର ପୀଠ ସବୁ ମାନେ ବହୁତ୍ ଗୁଡାକ ଅ ଛି ଚାରିଆଡ ଯୋଉ ଟା ପୀଠ ଅଛି, ତା ଭିତରୁ ତ ଏଇ ଯେଉଁ ବିବରଣୀ ନା ସେଇଟା ମାନେ ବହୁତ ପ୍ରସିଦ୍ଧ। ଏଇ ତାରାତାରିଣୀ ତା ପାଖରେ ଗୋଟେ ଦୁଇଟି ଅ ଅଛନ୍ତି କଣ ମୂର୍ତ୍ତି ବି ଅଛନ୍ତି ଯୋଉଟାକି ପୂଜା ପାଉଛନ୍ତି। ତାପରେ ଜାଣି ଥିବ ସେଟା ତା ପାଖରେ ଗୋଟେ ନିୟରେଷ୍ଟ ମନ୍ଦିର ମନ୍ଦିର ପାଖରେ ଗୋଟେ ମାନେ କଣ ହେଇଟାକୁ କୁହନ୍ତି ନଈ। ନଈ ବି ବହିଯାଇଚି ଯାହା ନାଁ ଟା ହଉଛି ଋଷି କୁଲ୍ୟା ଜାଣିଚ ନା ନାଇଁ? ହୁଁ।
କିଛି ଡେଭଲପ୍ ହେଇସାରିବନି ଆଗ ଅପେକ୍ଷା ବି ବହୁତ କିଛି ଡେଭଲପ୍। ଆଗରୁ ଯେମତି ତାରାତାରିଣୀ ମନ୍ଦିର ରେ ଥିଲା କିନ୍ତୁ ତାଠାରୁ ଏବେ ବହୁତ କିଛି ଡେଭଲପ୍ ହେଇସାରିଚି।
ହୁଁ। ଆଉ ମା ବାଳୁକକୁମାରୀ ମନ୍ଦିର ନା ଜାଣିଛନ୍ତି?
ହୁଁ। ନାଇଁ ଶୁଣିଚି ଶୁଣିଚି ଶୁଣିଚି।
ସେଇଟା କୋଉଁଠି କହିଲ? ସେଟା ନା ସେଇ ଗଞ୍ଜାମ ଡିଷ୍ଟ୍ରିକ୍ଟର ଅ ଚିକିଟି ନିକଟ ସ୍ଥ ଯୋଉ ମାଳା ପାହାଡ଼ ସେଇଠି ତାର ପାଖରେ। ସେଟା ଆକଚୁଆଲି ନା ସେଟା ବି ବହୁତ ପ୍ରସିଦ୍ଧ ଶକ୍ତିପୀଠ, ଆଉ ସେଠି ନା ଜାଣିଚ ପାହଚ କେତେ ପା କୁହାଯାଏ ଯେ ବାରଶହ ରୁ ଅଧିକ ପାହାଚ ଚଢିବାକୁ ପଡେ ସେଠି। ହେଲା, ସେ ସେଠି ମାନେ କଣ ପୂଜା ପାଆନ୍ତି ଦୁର୍ଗା ଦେବୀ ପୂଜା ପାଆନ୍ତି। ଆଉ ବହୁତ୍ ତୋଡ଼ ଦୁର୍ଗା ଦୁର୍ଗା ଦେବି, ସେଠି ନା ବହୁତ୍ କେତେ ଗୁଡ଼ା ପର୍ଯ୍ୟଟକ ମାନ ବି ଆସନ୍ତି। ସେଇଠି ବହୁତ୍ ଭଲ ସେ ବାସସ୍ଥଳୀ ବି ସବୁ ଅଛନ୍ତି, ଯଉମାନେ ଦୂର ଦୂର ରୁ ଆସୁଛନ୍ତି ସେମାନେ ରହି ବି ପାରିବେ। ହେଲା।
ଆଚ୍ଛା।
ଆଉ କଣ ଆଉ କଣ କୁହ? ହ୍ୟାଲୋ।
ଆପଣ ତାହେଲେ ଯାଉଛନ୍ତି?
ହଁ। ପ୍ଲାନିଂ ଚାଲିଚି ଆ ଯିବାର ଦେଖିବା କଣ ହଉଚି। ଆଉ ଆଉ ଟିକେ ବିଷୟରେ କଣ କୁହନ୍ତୁ?
ଲ ଯିବେ ବୁଲିବା ଯିବା ପାଇଁ।
ସେ କିଏ ଅ ବୋଇରାଣୀ ମନ୍ଦିର କଣ ଅଛି ସେଠି କିଛି? ବୋଇରାଣୀ ମନ୍ଦିର, ତାରା ତାରିଣୀ ସେଠି ବୋଇରାଣୀ ମନ୍ଦିର କିଛି ଅଛି କି ସେଠି? ଜାଣିଛନ୍ତି?
ମୁଁ ଜା
ଜାଣି ନାହାନ୍ତି?
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ କୁହ। ଶୁଭା ଯାଉଚି ତ? ହାଲୋ ହଁ। ଆଉ କଣ କୁହନ୍ତୁ? ହ୍ୟାଲୋ।
ଆଜା
ଆଉ ଭୈରବୀ ମନ୍ଦିର କଥା ବି ଜାଣିଥିବ ସେଠି ମାନେ ସେଇଟା ତ ବ୍ରହ୍ମପୁରେ ସେଇଟା ବ୍ରହ୍ମପୁରେ ଏଇଟା ତ ମାନେ କହନ୍ତି ନା ଭୈ ହଁ ଭୈରବୀ ମାଇ ମା ପ୍ରସିଦ୍ଧ। ଏଇଭଳିଆ ସବୁ ମନ୍ତ୍ର ସବୁ ହଁ।
ଆଛା।
ଆଉ ବୁଢା ଖୋଲ ମନ୍ଦିର ଯାଣିଥିବ ସେଠି ତ ମାନେ ଯୋଉଟା କିି ମହାଦେବ୍ ପୂଜା ପାଆନ୍ତି ପଞ୍ଚୁ ମହାଦେବ୍ ଯାହା କି ପାଞ୍ଚ ଗୋଟିଏ ଶିବ ମନ୍ଦିର ବି ରହିଚି। ପ୍ରାକୃତିକ ସୌନ୍ଦର୍ଯ୍ୟ ଝରଣା ଏବଂ ଧାର୍ମିକ ବିଶ୍ୱାସ ପାଇଁ ବହୁତ୍ ପ୍ରସିଦ୍ଧ ଏଇଟା।
ଆଛା।
ଆଉ କଁ କୁହ।
ହଁ
ଆଉ କଣ ଜାଣିଥିବ ତ ଆମ ଓଡିଶା ତ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ମନ୍ଦିର ଓଡିଶା ସଂସ୍କ୍ ସଂକୃତି ପରମ୍ପରା ଏବଂ କଳାକୃତି ପତ୍ ପ୍ରତିପାଦନ କରେ।
ସେଠି ବହୁତ୍ କିଛି ଟେମ୍ପୁଲ୍ ଅଛି ଆଛା।
ହଁ
ସିଦ୍ଧ ଭୈରବୀ ଅଛି ମହାମାଇ ମନ୍ଦିର ଅଛନ୍ତି ଅଛି ବାଳକୁମାରୀ ମନ୍ଦିର ଅ ଛି।
ହଁ।
ବୁଢା ଖୋଳ ଅଛି।
ଟାଇମ୍ ନାଇଁ ଆଉ ୱାଟରଫଲ୍ ବିଷୟରେ କୁଅ।
ଯାଉଚି ବା।
ହାଲୋ ୱାଟର୍ଫଲ୍ ବିଷୟରେ
ଆପଣ ତ ଯିବେ ବୋଲି କହୁଚନ୍ତି।
ହା ଆଁ
ପଣ ତ ଯିବେ ବୋଲି କହୁଚନ୍ତି ଯାଆନ୍ତୁ ବୁଲି ବାଲି ଆସନ୍ତୁ ଆଉ।
ଉଁ କୁଣ୍ଡାଦଳି ଜଳପ୍ରପାତ ବି ଅଛି ଯୋଉଟା କି ମାନେ କଣ କହିଲ? ଅମ୍ କଣ କହିବି ବହୁତ୍ ଘଞ୍ଚ ଜଙ୍ଗଲ ସେଠି ଏବଂ ପାହାଡ ଘେର ପୁରା। ଏମିତି ଦୂରତା ପୁରା ବରହ୍ମପୁର୍ ଠାରୁ ପ୍ରାୟ ନିହାତି ଅଠାଅଶୀ କିଲୋମିଟର ହବ୍ ହବ ଆଉ ଏଠୁ ନିହାତି ଆମର କେ ଭୁବନେଶ୍ଵରରୁ ତ ୱାନ୍ ଫିଫ୍ଟି କିଲୋମିଟର ଏଭଭ୍ ହବ ଲାଗୁଚି।
କୋଉଟା?
ଏଇ ଆମର କୁଣ୍ଡା ତଳି ଜଳପ୍ରପାତ ୱାଟରଫଲ୍।
ଉଁ ହୁଁ। ମହେନ୍ଦ୍ରଗିରି ଯିବେ ମହେନ୍ଦ୍ରଗେମ୍ ହେଲା। ସେଠି ଗୋଟେ ଏସି ଶୁଣନ୍ତୁ ସେଠି ଗୋଟେ ଆଉ ଇଏ ଅଛି ପଥର ଅଛି ହେଲା। ପଥର କୁ ଗୋଟେ ପଥରରେ ବାଡେଇବେ ପୁରା ଘଣ୍ଟି ଆବାଜ୍ ଆସିବ।
ହଁ।
ହୁଁ।
ମହେନ୍ଦ୍ରଗିରି ଯିବେ ସେଠି ଗୋଟେ ଘଣ୍ଟି ଅଛି ହେଲା। ମାନେ ଘଣ୍ଟି ନାଇଁ ଗୋଟେ ପଥର ଅଛି ହେଲା ସବୁ ପଥରର ଆବାଜ ବାଡେଇକି ଶୁଣିବେ ଆଉ ସେଠି ଆଉ ଗୋଟେ ପଥର ଅଛି ସେଠି ଆଉ ବାଡେଇ ପୁରା ଘଣ୍ଟିର ଆବାଜ ଯେମିତି ସେଠି ସେମିତି ଆବାଜ ଗୋଟେ ହୁଏ।
ଆଚ୍ଛା।
ଅଉ କଁ କୁହ? ଆଉ ଖସଡ଼ା ଖସଡ଼ା ବି ବହୁତ ଭଲ ପ୍ଲେସ୍ ଟା ଆଁ ସେଠି ବି ଏ ଆକ୍ଚୁଆଲି ଆଉ ସେ ଜାଗାରେ ବି ନା ପ୍ରାୟ ପ୍ରାୟ ଜାଣିଥିବ ମାନେ କୋରିଆରୁ ବି ଲୋକମାନେ ସବୁ ଆସି କିରି ତାଙ୍କର ଏଇଟି ମାନେ ଭଲ ସେ ଘର କରିକି ରହିଛନ୍ତି। ଗ୍ରଞଡିଷ୍ଟ୍ରିକଟରେ।
ସେ ଜାଗା ନାଁ ଟା ମେନ୍ ମନେ ପଡୁନି ବଟ୍ ବହୁତ ସୁନ୍ଦର ଜାଗାଟେ।
ହଁ ଆଉ କଣ କୁହ?
ତା ଧାରାରେ କେତେଟା ପାହାଚ ଅଛି ଜାଣିଛନ୍ତି?
କୋଉଠି?
ତାରା ତାରିଣୀ ରେ ସେଠି କେତେଟା ପାହାଚ ଚଢିକି ଯିବାକୁ ପଡେ ଜାଣିଚନ୍ତି?
ନାଇଁ ନାଇଁ।
ଆଚ୍ଛା ମୁଁ ଯାଇଥିଲି ନେକ୍ ଚର୍ ଯାଇଥିଲି ବଟ୍ ମୁଁ ବସ୍ ରେ ପଳେଇ ଯାଇଥିଲି ତ ଏତେ କିଛି ଜଣା ପଡ଼ୁ ନ ଥିଲା।
ହୁଁ ସେଇଟା କହୁଛି ସେଥିପାଇଁ ତ କହୁଛି ନା ସେ ତ ବହୁତ କିଛି ଡେଭ୍ଲପ ହୋଇ ସାରିଲାଣି ନା। ଆଉ କିଛି ମାନେ ଆଉ ଏବେ କିଛି ଆଉ ଚାଲିକି ବି ଆଉ ଏମିତି କିଛି ମାନେ ନାଇଁ ଏବେ ସବୁ ବସ୍ ବି ଚାଲିଲାଣି ସବୁ କିଛି ଗାଡି ନେଇ ମନ୍ଦିର ପାଖରେ ଯାଇ ପହଞ୍ଚିଯାଉଛୁ।
ଦିଲ୍ଲୀ ରେ ପାହାଚ ଚଢ଼ିକି ଗଲି ହିଁ ସେ ମଜାଟ ଅଛି ଯୋଉଟାକି ମାନେ ସେମ ଏତେ ଗଲେ ବି ନାହିଁ।
ସେବୁ ମଜା ଲାଗେ।
ଆଁ। ଆଉ କଣ କୁହନ୍ତୁ? ହେଲୋ।
ଆଜ୍ଞା।
ଆଉ କଣ କୁହ?
ଯାଆନ୍ତୁ ବୁଲିବାଲି ସେଠୁ ଆସିବେ। ସେଠି ବା ଶିବ ମନ୍ଦିର ଅଛି ମହେନ୍ଦ୍ର ଗିରି ରେ। ତା ଭିତରେ ପଶିକି ଏତେ ସରୁ ବାଟ ସେ ଏତେ ସରୁ ତା ଭିତରୁ ଯିବାକୁ ବି ମାନେ ବହୁତ କଷ୍ଟ ହୁଏ ସେ ପତଲା ପତଲା ଆଜି ସିଏ ହିଁ ଯାଇ ପାରିବେ। ପୁରା ସରୁ ସେଟା ପୁରା ସରୁ ମହେନ୍ଦ୍ର ଗିରି।
ଆଚ୍ଛା।
ମହେନ୍ଦ୍ର ଗିରି।
ଠିକ୍ ଅଛି। ଆଉ ଲଞ୍ଚ ସରିଲାଣି?
ଆଜ୍ଞା। ମୁଁ ଶୋଇପଡିବି ତା ପରେ ବୋହୁତ୍, ବୋହୁତ୍ କିଛି ଅଛି କାମ ତାକୁ ସବୁ ଯାଇ ସାରିବାକୁ ପଡିବ। ଆଉ ଆଜି ତ ଷ୍ଟାଇକ୍ ନା। ଆଜ୍ଞା ସବୁ ଷ୍ଟାଇକ୍ ନା ଡକ୍ଟର ମାନଙ୍କର ସବୁ ଷ୍ଟାଇକ୍ ଚାଲିଛି।
ଆଚ୍ଛା ହଁ ଡକ୍ଟରମାନଙ୍କ ପାଇଁ ସେ ନାଇଁ ଷ୍ଟ୍ରାଇକ୍ ତ ସେମିତି କିଛି ଚାଲିିନି ବାସ୍ ଆମର ତ ସେଲିବ୍ରେସନ ଉଁ ଠି।
ହୁଁ ନାଇଁ ନାଇଁ ସେଲିବେସନ ହବ। ଗୋଟେ ସବୁ ଅଲ୍ ଓଡିଶାରେ ସବୁ ଡକ୍ଟର ପାଇଁ ଚାଲିଛି ଏବେ।
ଆଚ୍ଛା।
ମେଁ ବିି ଆପଣଙ୍କ ଠିକ୍ ଥିବ କି ନଥିବ।
ହଁ ହଁ।
ଆମର ତ ସବୁ ଡକ୍ଟର ଆଜି ସବୁ ଡିପାର୍ଟମେଣ୍ଟ ଆଜିି ବନ୍ଦ ଆମର।
ନାଇଁ ଆମର ସେମିତି କିଛି ବନ୍ଦ ଫାନ୍ ନାହିଁ ବାସ୍ ସେମିତି ଖାଲି ସେଲି।
ଗମେଣ୍ଟ ନା ବନ୍ଦ ହେଇପାରିବନି ଟୋଟାଲ୍ ତ ଆମ ପି ଏସ ସି ଡି ରୁ ଡକ୍ଟର ମାନେ ଛନ୍ତି। ଦେଖୁଛନ୍ତି ଯାହା ବା ସବୁ ଦିପାର୍ଟମେଣ୍ଟ ବନ୍ଦ ଅଛି ଆମର। ହଁ ନାଇଁ ନାଇଁ। ପି ଏସ୍ ୟୁ ରୁ ଆସଛନ୍ତି ଆମର ପି ଏସ୍ ୟୁ। ସେଠୁ ଆସୁଛନ୍ତି ଆମର। ସେଠୁ ଆସକି ସେ ଦେଖାଦେଖି କର୍ ଆମର ଆମର ସବୁ ଡକ୍ଟରମାନଙ୍କର ଷ୍ଟ୍ରାଇକ୍ ଚାଲିଛି ନା ସିଏ କରି ପାରିବେନି କିଛି।
ହଉ ଠିକ୍ ଅଛି ଯାଆନ୍ତୁ କଣ କରିବେ ନେକ୍ସଟ୍ କେବେ କଥା ହେବ ଆଉ ଠିକ୍ ଅଛି।
ଆଜ୍ଞା ଆଜ୍ଞା ବାଏ।
ହଉ।